ହଉ। କଣ କରୁଚ ଦିଦି? ହଁ ହଁ।
କଣ କଇବି ଖାଲି ଖାଉଚି ବସିକି ଆଉ। ମତେଆଜି ଭୋକ କରୁଛି ମୁଁ ଆଜି ଶୀଘ୍ର ମାନେ ତରଭର ହେଇଖାଇ ଦେଇ ପଳେଇଥିଲି ନା।
ସେଥିପାଇଁ ପେଟ ପେଟ ପୁରି ନଥିଲା। ଖାଲି ଟିକେ ଫାଙ୍କା ମିଳୁଚି ପଳେଇଯିବ ଖାଇଦେକି ଫୁଣି ପଲେଇ ଆସୁଚି।
ଅମକୁ କନ୍
ତମକୁ ଘରେ କେତେ ସମୟ ଲାଗୁଚି ପହଞ୍ଚିବା ପାଇଁ ମାନେ ଆମ
ମତେ ଆମ ସେଣ୍ଟର ଠାରୁ ତ?
ହୁଁ।
ମତେ ଦଶ ମିଣ୍ଟ ଦଶ ମିଣ୍ଟ ଯଦି ଧୀରେ ଧୀରେ ଆସିଲେ ତାହେଲେ ପନ୍ଦର ମିିନିଟି।
ତମ ଘର ଏତେ ପାଖରେ।
ହୁଁ।
ନା ଜାଗା ଉପରୁ କେତେ ବାଟ? ଅଳ୍ପ ବାଟ ନା? ଆଚ୍ଛା।
ରାସ୍ତା ଦୂର ସାଇକେଲ ଚଳେଇଲେ ଦି ତିନି ମିଣ୍ଟ ଭିତରେ ପହଞ୍ଚିଯିବ।
ଆମକୁ ବି ସେମିତି କୋଡିଏ ମିନିଟ୍ ଲାଗୁଚି ଆମେ ମାନେ କଥାବାର୍ତ୍ତା ହେଇକି ଯାଉଚୁ ନା ସାଙ୍ଗ ହେଇକି ଦି ଜଣ। ଯଦି ନହେଲେ ସେମିତି ହେଲେ ସେଇଟି ଗୋଟେ ମିନିଟ ଚଲେଇବୁ ତାହେଲେ ପନ୍ଦର ମିନିଟ୍ ଲାଗିବ ମାନେ ଆମ ଠାରୁ ତମର ଟିକେ ପାଖ ହଉଚି ଆଉ।
ହଁ ତମେ କାଲି ଯିବ?
ନା ନା ଯି- ମୁଁ ମେସେଜ୍ କରିଦେଇଚି ଯିବିନି।
ସେଇ ଯୋଉ ଦିଦି?
ନା ସିଏ ଯିବେନି। ଆମେ ତାର ମୋର ହିଁ କଥା ହଲୁ ତାର ହିଁ ଅସୁବିଧା ହବ ତାର ପାଠ ପଢା ଉପରେ ତାର ପରୀକ୍ଷା ଆସୁଛି ନା ଆଗକୁ।
ତ ସାଙ୍ଗେ ସାଙ୍ଗେ ତ ଛୁଟି ଦେବେ ନି। ନା ପିଜି କରୁଛନ୍ତି ସେ ଫାଷ୍ଟ ଇୟର୍ କମ୍ପ୍ଲିଟ୍ ହେବ। ଗୋଟେ ବର୍ଷ ମାନେ ସରିଯିବ।
ଓହୋ।
ଆମେ ଏକା ସାଙ୍ଗିଆ।
ତମେ କିନ୍ତୁ କରୁନ।
ନା। ମୁଁ କଲିନି ମୋର ଟିକେ ଅସୁବିଧା ରହିଲା ଯେତେବେଳେ ମାଆଙ୍କ ଦେହ ଟିକେ ଖରାପ ହେଇଗଲା ତ ଯୋଉ ସମୟରେ ସବୁ କ ମାନେ ପରୀକ୍ଷା ଦେଲେ
ପାଠ ପଢିବା ପାଇଁ ଖରାପେ ହେଲା ମୋର ଏ ଏସବୁରେ ବି ଇଛା ନଥିଲା। ମୋ ମତରେ ଯୋଉଥିରେ ଇଛା ନ ସେ ମାନେ ସେ ପାଠ ପଢେଇକି ଲାଭ ନାହିଁ ଏବେ ଭାବୁଛି କରିଦେଇଥିଲେ ବି ଭଲ ହେଇଥାନ୍ତା। ଭାବିଲେ କଣ ହବ କିନ୍ତୁ ପରି ପରିସ୍ଥିତି ଆଉ ସମୟ ପୁଣି ମାନେ ଏକା ସାଙ୍ଗରେ ସାର୍ ଦବା ଦରକାର ନା ନାଇଁ ଦେଲାନି ଆଉ। ଯା ହଉଛି ହେଇଯାଉ। କୁହନ୍ତିନି ଭଗବାନ ଯଦି ଗୋଟେକୁ ନଉଚନ୍ତି ଆଉ ଗୋଟେ କିଛି ଭଲ ରଖିଥିବେ। ନହେଲେ ସେଟାରେ କିଛି ଖରାପ ଥିବ ସେ ଟା ନେଇ ଯାଉଚନ୍ତି ତ ଛାଡି ଯାହା ହଉଛି ଛାଡି ଦିଅ ଭଗବାନଙ୍କ ଉପରେ ଯାହା ହବ ଦେଖାଯିବ।
ହଁ। ଆଉ କଣ କରିପାରିବା ଆମର ତ ଏତେ କିଛି କଥା ନାହିଁ ନା।
ବାସ୍ ବାସ୍ କିନ୍ତୁ ହଁ ଗୋଟେ ଜିନିଷ କରିପାରିବା ଚେଷ୍ଟା କରିପାରିବା। ଆ ବିନା ଚେସ୍ ହୁଁ। ଚେଷ୍ଟା ନ କରିକି ଯଦି କହିବ ନା ମୋ ଦ୍ୱାରା ହଉନି। ମୁଁ ଗୋଟେ ଏମିତି ପିଲା ମୁଁ ଯେକୌଣସି କାମ କରେ ଯେକୌଣସି ମାନେ ଆରମ୍ଭ କରେ ବହୁତ୍ କୁହନ୍ତି ନା କେମିତି କରିବି ଯଉଟାକୁ ଆମେ ଇଂଲିଶରେ ନର୍ଭସ୍ କୁହନ୍ତି ତାର ଓଡିଆ ଅର୍ଥ ମୋତେ ଜଣା ନାହିଁ ବର୍ତ୍ତମାନେ ବହୁତ ମାନେ ଛାନିଆ ଯଉଟାରେ ଲାଗେ କୁହନ୍ତି।
ହୁଁ ହୁଁ ହୁଁ।
ଲାଗେ କିନ୍ତୁ କଲା ପରେ ହଁ। ଆ ଠିକ୍ ଏଟା ସବୁ କ୍ଷେତ୍ରରେ ସବୁ ପାଠ ପଢାରେ ହଉ କି କୋଉଠିକି ଯିବାରେ ହଉ କୌଣସି କାମ କରିବାରେ ହଉ ମତେ ଲାଗେ ସେଇ ଟାଇପ ର। ପୁଣି ହେଇଯାଏ।
ହୁଁ।
କରିଦେଲା ପର ହେଇଗଲା ଆଉ। ନିଜେ କରିବା ଯେମିତି କୁହନ୍ତି ନିଜେ ମଲେ ଯାଇ ସ୍ୱର୍ଗ ଦେଖିବ। ସେମତି ନିଜେ କଲେ ଯାଇଁକି ଜାଣିବ।
ହଁ।
ତମେ ତ ତମ ପାଠ ପଢା ପଢି ଠିକ୍ ଚାଲିଚି ତ।
ହଁ ହଁ।
ଆମ କଣ କୋଉ ବିଭାଗ ତମର?
ମୋର ପା ପ୍ରାଣୀ ବିଭାଗ।
ଓହୋ, ବିଜ୍ଞାନ ତମେ ବୈଜ୍ଞାନିକ ହବ ଆଉ। ଆମେ ତ କଳା ବିଭାଗର।
ହଉ, ହଉ।
ଓ, ପାଠ ପଢ଼ି ଚାଲ, ତମର ଏଵେ ପରୀକ୍ଷା ଅଛି ନା ନାଇଁ? ବୋଧେ ଛୁଟି ଖୋଲିଲେ ବୋଧେ ପରୀକ୍ଷା ଅଛି ତମର ନା? ତମେ ଏବେ କୋଠେ, ମାନେ ମଧ୍ୟମ ବର୍ଷର ନା ଶେଷ ବର୍ଷର?
ନାଇଁ। ଫାଷ୍ଟ ର-ଅ ଫାଷ୍ଟ ପରୀକ୍ଷା ସରିଛି, ସେକେଣ୍ଡ ପରୀକ୍ଷା।
ତମେ ଏବେ ଏବେ ଆରମ୍ଭ କରିଛ।
ହଁ, ମୁଁ ପା ଏବେ ଜଷ୍ଟ ସଇଲା। କହିିଲ ତାହିକ କଲି।
ହେ, ଆଗେଇ ଚାଲ, କିଛି କଥା ନାଇଁ।
ହଁ-ଅ-ଅ।
ଆଜି ଯେମିତି ଆମେ, ମୁଁ ତମକୁ ଥରେ କଲି, ତମେ ମତେ, ମାନେ ପୁଣି ପୁନଃ କଲ୍ କଲ।
ହୁଁ।
ଠିକ୍ ଅଛି, ତମେ ଯୋଗାଯୋଗ କଲ, କାଲି ସେମିତି, କାଲି ତମେ ଆଗେ ତେ ଯୋଗାଯୋଗ କରିବ, ନହେଲେ ମୁଁ ତମକୁ ଆଗେ ଯୋଗାଯୋଗ କରିବି। ଏମିତି ଦି ଜଣ ଏପଟ ସେପଟ କରିଦେବା ଆଉ। ଏଇ ଏଇ ସମୟରେ। ସମୟରେ, ମାନେ ସମୟ ନାହିଁ ପାଖରେ, ଦିନବେଳା। ରାତିରେ ଟିକେ ଯାହା ସମୟ ମିଳୁଛି ବାସ୍‌ ସେତିକି ଆଉ।
ତମେ କଣ କରୁଛ, ସକାଳୁ ଏତେ ପର୍ଯ୍ୟନ୍ତ?
ସଖାଳୁ ଦେଖ, ଡେଲି ଯାଉଥିବି ଯଦି, ମୁଁ ମୋର ଡେଲି ଚପଲ ଧୋଉଛି। ସକାଳୁ ଉଠିଗଲି ସାଢେ ପାଞ୍ଚଟା ନହେଲେ ଯାଇଛଅ ହେଲା ଯଦିମାନେ ଋତୁସ୍ରାବ କୁ ଛାଡ଼ିକି, ଠିକ୍ ଅଛି, ଋତୁସ୍ରାବ କୁ ଛାଡ଼ିକି ମୁଁ କହୁଛି। ଉଠିଲି। ଦେନ୍‌ ଘର ଯଦି ମୋ ଭାଇ ଭଉଣୀ ଉଠି ଯାଇଥିବେ ତ ଭଲ, ନହେଲେ ଯଦି ମୁଁ ଭାଇଟା ଶୀଘ୍ର ଉଠେ, ମୋ ଯଦି ତାର ପାଠ ପଢ଼ା ଅନୁସାରେ ଯଦି ଟିଉସନ ଯିବାର ଥିବ ସେ ଶୀଘ୍ର ଉଠେ, ନହେଲେ ଟିକେ ଲେଟ୍ ରେ ତାକୁ ଡାକିଦେବି। ଘର ଘରକା, ବାରଣ୍ଡାଘରକା, ଘର ପୋଛା ଆଉ ସବୁ କାମ ମା ସକାଳୁ ସାରିଦିଏ। ତାପରେ ଗା ଯିବି ନିତ୍ୟ କ୍ରମସାରିକି ଗାଧୋଇକି ଆସିକି, ଠାକୁର ପୂଜା। ନା, ନା, ଫାଷ୍ଟ ମୁଁ ଗୋଟେ ଛାଡ଼ିଦେଲିି, ଯେତେବେଳେ ଉଠି ମୁହଁ ଧୋଇକି, ଗୋଟେ ରାଉଣ୍ଡ ହରେ କୃଷ୍ଣ ମହା ମନ୍ତ୍ରଜପ ହେଟାକୁଗୋଟେ ରାଉଣ୍ଡ ମାରି ଫୋନ ଦ୍ଵାରା ବଟି ତାପରେ ଗାଧୋଇ ସାରିକି, ଠାକୁର ପୂଜା ସାରିକି, ଏଇ ଉ ଉମ ମାଳା ଦ୍ଵାର ମହାମନ୍ତ୍ର ଜପ କରିବି।
ହୁଁ।
ତାପରେ ଭୋ ନା, ଆଗେ ପ୍ରେୟାର କରେ ଆଗେ ପ୍ରେୟାର କରିବି, ତାପରେ ମାଳା ଦ୍ଵାରାଜପ କରିବି, ତାପରେ ଭଗବଦ୍ ଗୀତା ପଢିବି। ଦେନ୍‌ କମ୍ପପ୍ଳିଟ୍। ସେଟା ମୋର ଯିବ ଲାଗିବ, ମୋ ଦିନ ପୁରା ପୁରା ହେଇଗଲା। ତାପରେ ପାଣି ପାଣି ପିଏ କିମ୍ବା ଯାହା ବି କରେ, ତ ମୋର ଅଭ୍ୟାସ। ଯଦି ଯଦି ଠାକୁର ପୂଜା କରିବାର ଥିବ ତଠାକୁର ପୂଜା କଲା ପରେ ହିଁପାଣି ପିଇବି, ଯଦି ଠାକୁରପୂଜା କରିବାର ନଥିବ, ଋତୁସ୍ରାବ
ହୁଁ, ହୁଁ।
ସାରିକି ପାଣି ପିବ ନହଲେ ଯେପର୍ଯ୍ୟନ୍ତ ନ ଗାଧେଇଛୁ ପର୍ଯ୍ୟନ୍ତ ଟେପେପାଣି ବି ଯିବନି। ମୁଁ ମୁଁ ଭିଷ୍ମ ମୋ କଥା କହୁଛି ମୋ କଥା ନୁହଁ। ତା ମୁଁ ମୋ ମାଆଙ୍କଠୁ ଶିଖିଛି କହିବିନି ଯାହା ଶିଖିଥିଲୁସେଆ ବାସ୍ ତାପରେ ଯଦି କିଛି ମୋତେ ପାଣି ନେଇଆସିଲି ପାଣି ପିଇବା ପାଇଁ ନେଇଆସିବି ଦି ତିନି ତିନିଗରା ନେଇ ଆସିକି ଘରେ ରଖିଦେବି ଯାଉଯେବେ ଯାଉ ପାଠ ପଢିଆ ପାଇଁ ନା ନା ନା ମୋ ପାଇଁ ନୁହଁ ମା କୁ ଦେଇଦେବୁ ଯା ବାସ୍ ଏ ଚାଲିଲା ଯଦି କିଛି ମା ଯଦି ଜଳଖିଆ କରିଥିବେ ତ ଭଲ କଥା ଖାଇ ଦେଇକି ଯାଏ ନହେଲେ ପ୍ରାୟତଃ ବିସ୍କୁଟ୍ ଖାଇଦିଏ ନହେଲେ ପଖାଳ ଖାଇଦିଏ ଆଉ ତେ ରବି ଚୁଟିଆ ବାହାନକୁଧରିକି ଚାଲେ
ଆଉ
ମୋ କଥା ଶୁଭୁଛି ତମକୁ?
ହୁଁ ହୁଁ।
ତାପରେ ସେଠି ଦୁଇ ଚକିଆ ପାଠ ପଢା କ୍ଷେତ୍ର ପାଠ ପଢ଼ା କ୍ଷେତ୍ରରୁ ପୁଣି ଘରକୁ ଆସ ମା ଯଦି ରୋଷେଇ କରୁଥିବେ ତାହେଲେ ତାଙ୍କୁ ସାହାଯ୍ୟ କରାହେବ ସେଠି ପାଣି ନ ଥିବ ପାଣି ନେଇ ଆସ ତାହଲେ ରୋଷେଇ ବାସନ ଧୋଇଦେବି ଘର କରିକି ଦେବି ସମସ୍ତଙ୍କୁ ଖାଇବାକୁ ଦେବି ତାପରେ ସେତ ମୁଁ ପାଲଟି ଯିବି ଆମ ଘରର ବୋହୂ ଠିକ ଅଛି ଆରେ ମୁଁ ନେବିନି ନା ନା ମୁଁ ନେବିିନି ନା ମିଠା ମିଠା ଲାଗିବ ଯା ତାପରେ ଘରର ଝିଅରୁ ବୋହୁ ପାଲଟି ଯିବି। ସଭିଏଁ ଖାଇସାରିଲା ପରେ ମା ମୁଁ ଖାଇବୁ ବସିକି ସାଙ୍ଗ ହେଇକି ପୁଣି ସେ ବାସନ ଧୋଇଦେବି। ଆମର ଯେହେତୁ ତମ ଜାଣିଥିବେ ନ ଜାଣିଥିବ ମୁଁ ଜାଣିନି ଆମ ଗାଁରେ ଯୋଉ ବୁଣା ହୁଏନି ନା ଟସର କାମ ଅଛି?
ହଁ।
ତ ମୋ ମା କରନ୍ତି ତ ସେଥିରେ ମୁଁ ତାଙ୍କୁ ସାହାଯ୍ୟ କରେ।
ହୁଁ।
ବାସନ ଧୋଇଆସିଲା ପରେ ତା ସେଥିରେ ସାହାଯ୍ୟ କରିବି ଯଦି ସେ କାମଟିକେ ଶୀଘ୍ର ସରିଗଲା ସରିଯାଏ ପ୍ରାୟ ପାଞ୍ଚଟାରୁ ସାଢେ ପାଞ୍ଚଟା ଯଦି ସମୟ ମିଳିଲା ତାହେଲେ ଫୋନ ୟୁଟ୍ୟୁବ ମୁଁ ଆଉ କୌଣସି ସୋସିଆଲ ମିଡିଆରେ ତ ଜାଣି ମୁଁ ଆକ୍ଟିଭ ନାହିଁ, ପରେ ପୁଣି ଖରଆ ଖରିକି ପୁଣି ଧୂପ ଦିଆ ପୁଣି ପ୍ରାର୍ଥନା ପୁଣି ଜପ ତାପରେ ଫୋନ ଯଦି ମୋ ଭାଇ ଭଉଣୀ ଯଦି ଫୋନ ନେଲେ ପାଠ ପଢିଲେ ତ ପଢିଲେ ନହେଲେ ଫୋନ ଧରିକି ବସିବି ରାତି ନଅଟା ସାଢେ ନଅଟା ତାପରେ ଖାଇବା ପୁଣି ବାସନ ଧୁଆ ତା ଭିତରେ ମଝିରେ ବଡ କାମ ସବୁ ଶୋଇ ପଡିଥିବେ କେବଳ ମୁଁ ଏକା ଚେଇଁଥିବି ପାଣି ପକେଇକି ସମସ୍ତଙ୍କୁ ଉଠେଇବି ଖାଇବାକୁ ଦେବି ସେ ଖାଇବେ ବାସନ ଧୋଇବି ତାପରେ ସବୁ କାମ ସାରିଦେଇ ମୋର ସେମିତି ନାହିଁ ରାତି ଦଶ ଟା ଏଗାରଟ ବାରଟା ଗୋଟେ ଦିଟା ତିନଟା ଚାରିଟାରେ ବି ମୁଁ ଶୋଇକି ଛଅଟାରେ ଉଠିଛି। ହଁ ସେମତି ନାଗେ ଯେତେଳେ ନିଦ ଲାଗିଲା ସେତେବେଳେ ଶୋଇନି ତା ଏଓର ପୁରାଏ। ଆଉ ଖାଲି ଋତୁସ୍ରାବ ସମୟରେ ଖାଲି ପଢେନି। ଜପଟା କରେ ମାଳାରେ କରେନି କି ଭଗବତ ଗୀତା ପଢେନି ବାସେ ଏତିକି ଆଉ ସଇଲା। ମୋର ହଉଛି ଏଇଟା ହଉଛି ବର୍ଷକ ବାର ମାସର ରୁଟିନ୍। ତମର କୁହ?
ମୋର କଣ। ଅ ସକାଳୁ ଉଠିଲି ଏମତି ଯେଦି ଏବେ ଯୋଉ ଉଠିଲି ଉଠିକି ମୋର ନିତ୍ୟ କାମ ସାରିବି।
ଆଉ ପଢାରେ?
ଯେଦି ମମି ଦେହ ଭଲ ନଥିବ ତ ଘର ଦ୍ୱାର ଓଳେଇବି। ନହେଲେ ମମି କରେ। ଆଉ ତାପରେ ମୋର ଯାହା ଥିବ କାମ ମୋର କରିବି ଯଦି ଯେଦି ପାଠ ଥିବ ପଢିବି ତାପରେ ଆଉ ମୁଁ ଯାଉଚି ଏବେ ଯୋଉ ଯାଉଚି। ତାପରେ ଆସୁଛି ଆସିକି ଟିକେ ଯଦି କଣ ଲୁଗାପଟା ଥିବ ଆସିଲା ଆଣିକି ଭାଙ୍ଗି ଭାଙ୍ଗି ରଖିଦେଲି।
ହୁଁ ସେଟା ବି ସେଟେ। ମୋ କାମରେ ମାନେ ସେଟା ବି ମୋ କାମରେ ବି ମାନେ ଯୁକ୍ତ କରାଯାଉ। ସେଟାକୁ ମୁଁ କହିନି କିନ୍ତୁ ଚାଲିଚି ଆଉ।
ହଁ। ସେଇଟା ତ ଆମ ସମସ୍ତଙ୍କର କାମ ଆଉ କଣ।
ହଚଟା ଅଛିଏଠି ସେଇଟା ତ ଆମ ବିଭାଗ ଆଉ।
ହୁଁ।
ସେଥିପାଇଁ ଏବେ କୁହ ମୁଁ ଆଉ କୌଣସି ମାନେ ସୋସିଆଲ ମିଡିଆରେ କେତେବେଳେ ଉପଲବ୍ଧ ରହିବି। ହୁଁ କେ କେ।
ଏଁ ହେଁ ଲ।
ଏଇ ନାଁ ଇଁ ଲା। ମୁଁ ଏତେ ବି ମାନେ କୁହନି ପାଠ ତ ଏବେ ପଢା ନାହିଁ ନା ସେଥିାଇ ମୁଁ ପାଠ ପଢାଟାକୁ ଆଉ ଏବେ ଗୁରୁତ୍ୱ କରନି ସେଇଥିପାଇଁ ଫୋନ୍ କରି ବହିଦେମିନେହିଁ ବାସ୍। କଥା ସେ ଖାଲିଟାରେ ଯଦି କୁଆଡେ କୁଆଡେ ଯିବାରେ ଥିବ। କଣ ସେଟା ତ ଅଛି ଆଉ ସେଗୁଡା ଅଲଗା କଥା।
ହଁ।
ସେଇଠାରୁ ସବୁକୁ ଆମକୁ କଣ କହୁଛନ୍ତି ସମ୍ଭାଳିବାକୁ ପଡୁଛି ଆଉ।
ଓ ମୋ। ଆରୁ।
କଣ ରୋଷେଇ ରାତି ପାଇଁ?
ତମର ମୁଁ ଯେମିତି କହିଲି ଆମର ରାତିରେ ରୋଷେଇ ନାହିଁ। ତମର ରା ଏଠି ବିଶେଷରୁ
ଦିନ ରୋଷେଇ ହଁ ଆମର ବି ସେମେ ଆମର ଯେ ଦିନରେ ଯାହା ରୋଷେଇ ହେଇଥାଏ ରହିଯାଏ ରାତି
ରାତକି ବାସେ। ଏକାଥରେ ଆମର ଟିକେ ଡେରିରେ ରୋଷେଇ ହୁଏ ଏକାଥରେ ଦିନ ରାତି ପାଇଁ। ଏକା ଥରେ ହେଇଯାଏ ତାପରେ ଆମର ଡିସା କେସେରେ। ଠିକ୍ ଅଛି।
ହୁଁ।
ଯେତିକି ଖାଇଦେଲେ, ଆଉ ଭାତ ଖାଇବା କିଛ ନଥିବ ନହେଲେ କେତେବେଳେ ହେଲା, ସିମେଇ ହେଲା କି ଆଉ କିଛି ବି ଚାଓମିନ୍ ଆମର।
ହୁଁ।
ଫାଷ୍ଟଫୁଡ୍ ଯୋଉ କୁହନ୍ତି, ମୁଁ ସମସ୍ତେ ପସନ୍ଦ କ
ହୁଁ, ସେଟା ତ ସମୟ ପୁବୁ ଆଗେ ପସନ୍ଦ ହେଇଥିବ। ମୁଁ ତ ଆଗେ ଆଉ।
ପସନ୍ଦ କରଲି ଖାଇଦେଲି-ଇ ହେଲା ଯାହା ହେଲେ ଚଳିବ, ନହେଲେ ପରଟା, ପରଟା ଉପରେ ଏୟା ଆଉ, ସବୁବେଳେ ସ୍ଵାଦିଷ୍ଟ ଖୋଜନ୍ତି। ଆମର ମେନ୍ ହେଲା